ପହରଦିନ ଉଠେଇଲେନି କଟିଗଲା ମୋର ସାଉଣ୍ଡ ହେଇଗଲା ଗୋଟେ।
ଅ ହଁ। କଣ କରୁଚନ୍ତି?
କହିଲେ ମୋ ଅ ହ ମୋଠିକି ପହଞ୍ଚି ନଥିଲେ କିନ୍ତୁ। ହଁ ଥିଲି। ମୁଁ ଆସିକି ଥିଲି ମୁଁ ମୁଁ ଏଠିକେ ଆସି ଆପ୍ କୁ ଆସି ଏଇ ଘର ରୁମ୍ ରୁ ଥିଲି ଯେ ଘରେ ଥିଲି ଯେ ସେମାନେ ସବୁ ଟିଭି ଦେଖୁସନ୍ତି ସେଥିପାଇଁ ମୁଁ ସାଇଟ୍ ହେଇକି ପଳେଇ ଆଇଲି ଅଲଗା ରୁମକୁ।
ଓହୋ, ଖାଇଚନ୍ତି ଖାଇଚନ୍ତି?
ହଁ।
କଣ ଖାଇଲେ?
ଏଇ ବାରଟା ବେଳେ ଖାଇଛି ଭଜା । ଆଉ
ପଖାଳ ନା ଗରମ?
ଗରମ।
ଓହୋ ଆପଣଙ୍କର ଟିକେ ନେଟ୍ ସ୍ଲୋ ହଉଛି।
ହଁ ଟିକେ ବର୍ଷା
ବର୍ଷା ଉଠେଇଚି?
ହଁ ବା।
କେତେ ଜୋରେ ବର୍ଷା ଉଠେଇଚି, ଜୋରେ?
ହଁ ସେ ଖରା ବି ହଉଚି, ମେଘୁଆ କରିଛି। ଆ ମେଘ ପବନ ହଉନି ଖାଲି
ବର୍ଷା-ବର୍ଷା ହେଲେ କଣ ଖାଇବା ପାଇଁ ଇଚ୍ଛା ହୁଏ?
ଘରେ ଗରମ୍-ଗରମ୍ ଚା ସାଙ୍ଗରେ ଆଉ ଯାହା ବି ହେଲେ ପକୁଡି।
ହୁଁ। ବର୍ଷା ପାଖକୁ ତ ପକୁଡି, ପାମ୍ପଡ ଏମ୍ତି ସବୁ ଗୁପଚୁପ୍। ଘରେ ତିଆରି କରିକି ସେ ଖାଇବାର ମଜା ଟିକେ ଅଲଗା ଥାଏ ନା।
ତୁମେ କଣ କରୁଛ ବୋଧେ, ସେଥିପାଇଁ ଲେ ଏଇ ଟାଇମ୍ ରେ ଆସିଲ ବୋଧ ରମକୁୁ ତୁମେ କହୁଚ କରିବା ପାଇଁ ଆଉ।
ଏବେ ଅଛି
କଣ କହିଲ?
ମୁଁ କହିଲି ଏବେ ଅଛି ସେଇଥିପାଇଁ କରିଚି ଆଉ।
ଉଁ ହୁଁ ରାତିରେ କଣ ତମକୁ ଘରେ କ କଥା ହେଇପାରିବାନି।
ହଁ ରାତିରେ କଣ କି ଘରେ କଥା ହେଇ ହୁଏନି ବେଶୀ ଲେଟ୍ ପର୍ଯ୍ୟନ୍ତ ଟିକେ ଆଉ। ତାପରେ ଆମେ ତ ଜାଣିଥିବେ ଏ ଗାଁରେ ରହୁଚନ୍ତି ମାନେ ଗାଁ ର କେତେ ସାରା ସବୁ
ହଁ
କଥା।
ହୁଁ।
ହଁ।
ଘରେ ବି ସେୟା ଭାବିବେ କୁଆଡେ ଗୋଟେ ଗପୁଚି।
ହଁ ସିଏ ବୁଝିପାରିବେନି ଏସବୁ ଜିନିଷ। ତ କହିବେ କାହା ସହିତ ଗୋଟେ ଏତେ ସମୟ କଥା ହଉଚି ଗପୁଚି ଇଏ କରୁଚି।
ହୁଁ।
ହଁ। ଆଉ କଣ କୁହ ତମ ଅ ତମ ଜୀବନର କିଛି କଥା କୁହ, ତମର ଡେଲିକା ଜୀବନରେ କଣ କଣ କର?
ଡେଲିକା ଜୀବନର ହେଲେ ବର୍ତ୍ତମାନ ତ ଗାଁରେ ଅଛି ଏଠି ତ କିଛି କାମ ନାହିଁ ହିଁ।
ହୁଁ ନା ସକାଳୁ ଉଠ?
ହୁଁ ସକାଳୁ
କେତେ ଟାଇମ୍ ରେ ଉଠେ, ହଁ ମାନେ କେତେଟାରେ ଉଠ? କଣ କର ତାପରେ, ତାପରେ କଣ କର?
ମୁଁ ଉଠେ ସକାଳ ସାତଟା। ସାତଟା ଆଠଟା ପାଖାପାଖି ହେଇଯାଏ ବେଳେ-ବେଳେ।
ହୁଁ-ହୁଁ।
ତାପରେ ଉଠେ ସିଧା ମୁଁହ ଧୋଇକି ବ୍ରସ୍ କରିନିଏ, ତାପରେ
ହୁଁ-ହୁଁ।
ତାପରେ ଏଠୁ ଆଉ କିଛି ଖିଆପିଆ କରେନି, ସିଧା ଗାଧଲେେ ଖାଏ ପଖାଳ।
ଗାଧେଇଲେ ଏକଥରେ ପଖାଳ ଖାଇଦିଅ?
ହୁଁ ତାପରେ ପୁଣି ଗୋଟେ ଦିଟା ପରେ ଫୁଣି ଗରମ୍ ଭାତ ଖାଏ, ତାପରେ ରାତିକି ଆଉ ସନ୍ଧ୍ୟା ଟାଇମ୍ ଟା ମାର୍କେଟ କୁ ଗଲେ କଣ
ହୁଁ ତମକୁ କୋଉ ଖାଇବାଟା ଭଲ୍ ଲାଗେ, ଗରମ ନା ପଖାଳ ନା ରୁଟି?
ମତେ ଗୋଟେ ଟାଇମ୍ ରାତିରେ ଖାଏ, କଣ କହିଲ ଗରମ।
ହଁ ଓହୋ ଉଁ ତାହେଲେ ଗରମ ପଖାଳ ଦିଟାଙ୍କ ମିଶା ମିସି ସି ଆଉ ଯେହେତୁ ଆମେ ଚାଷୀ ଘରର ଛୁଆ ତ ଆମକୁ ତ ଭା ତ ଟା ଆମର ପ୍ରମୁଖ ଖାଦ୍ୟ। ଆଉ ଚାଷ କେମିତି ସବୁ ତମ ଆଡେ ଚାଲିଛି ଏବେ। ଚାଷ କାମ
ମୁଁ କହିଲି ଆପଣଙ୍କ ଭଏସ କଟୁଛି ଟିକେ ନେଟାର୍କ ଉପରକୁ ଆସୁନାହାନ୍ତି।
ନେଟାର୍କ ରଉନି କି ଏ ଜାଗାରେ।
ହଁ ହ। ହେଲେ ଆପଣ ଙ୍କର ଚାଷ ବାସ କେମିତି ଆ ପଣଙ୍କ ଆଡେ ଚାଷ ବାସ ହେଲାଣି।
ହ୍ୟାଲୋ ଏବେ ଆସିଲା।
ହଁ ମୁଁ କହିଲି ଚାଷ ବାସ କଣ ତମ ଆଡେ ହେଲାଣି ଷ୍ଟାର୍ଟ ଚାଷ।
ହଁ ଚାଷ ଷ୍ଟାର୍ଟ ହେଇନି।। ହଁ କିଛି କିଛି ଲୋକ କଲେଣି କାହିଁକି ନା ଆମ ଗାଁ ପାଖରେ ଗୋଟେ କେନାଲ ଆସିଚି ନା ସେ କେନାଲ ରେ ପାଣି ଫୁଲ ଆସୁଛି। ତ ତା ତ ସେଇ ପାଇଁ ଯେ ସେଇଟା ସେ ମାନେ ସେଠି ଝରଉଛି ନା ତାଙ୍କ ବିଲ ରକରେ ତ ସେମାନେ କି ଛି ଲୋକ କଲେଣି ଆରମ୍ଭ ଚାଷ।
ତମ ଆଡେ କଣ ଯୋଉ ହଳ ଫଳ ହେଇନି ହଳ ବିଲ ହଳ ହବା।
ନା ଟ୍ରାକ୍ଟରକ୍
ହୁଁ ଆଉ ତ ବିଲରେ ହଳ ଦେଖିବା ଟା ବହୁତ ଶୁପ୍ନ ହେଇଗଲାଣି।
ହଁ ସମସ୍ତେ ଟ୍ରାକ୍ଟରକୁ ହି କହୁଛନ୍ତି।
ହଁ ଏଥର ସବୁ ମେସିନ ଦ୍ଵାରା ସବୁ ଚାଷ କରିଦଉଛନ୍ତି। ଧାନ ରୁଆ ପୋତା ସବୁ କରିଦଉଛନ୍ତି। ବିଲ ବାଛିବା ପର୍ଯ୍ୟନ୍ତ ତ ମେସିନରେ ହେଇଯାଉଛି ଆଉ। ଆଉ ଯୁଗ ଯେତେ ଅଧିକ ଆଡଭାନ୍ସ ହଉଚି ସେତେ ଅଧିକ ସବୁ ବିପଦ ବି ମାଡି ଆସୁଛି ସମାଜ ଉପରକୁ।
ହଁ ହଁ। ସବୁ କିଛି ଆଗେଇ ଗଲାଣି ନା।
ହଁ।
ଅଧିକାଂଶ ଅଙ୍ଗାରକ ଅଙ୍ଗୁଳଟା ହେଇଗଲା ଆମ ଦୁନିଆରେ।
ଏ ହଁ। ସେମିତି କିଛି ଆଉ ତମକୁ ଚଳଚିତ୍ର ଦେଖିବାକୁ ଭଲ ଲାଗେ।
ଓନ୍ଲି ସାଉଥ୍।
ଓହୋ ଆମେ ଓଡିଆ ଆମ ଓଡିଆ ଫିଲ୍ମ କାହିଁକି ନୁହଁ।
ମୁଁ ଦେଖେନି ଆଗରୁ ଦେଖେ ଛୋଟବେଳେ କିଛି ବୁଝିପାରେନି ନା ତ ସେତେବେଳେ ଦେଖ୍ ଖିଥାଏ କିନ୍ତୁ ଯେବେ ବଡ ହେଲି ସାଦେ ବେଳେ ଜାଣିଲି ସବୁ ସେମ୍ ତି ହେଲା ଲା ମାନେ ଅନ୍ୟମାନଙ୍କୁ ଠୁ ଦେଖିକି କରାଯାଇଛି। ସେବେଠୁ ଯୋଉ ବୁଦ୍ଧି ହେଇ ଗଲା ତାପରେ ଆଉ ଦେଖିଲି ନି ଓଡ଼ିଆ ଫିଲିମ୍ କିନ୍ତୁ ବେ ବେଳେ ବେଳେ ଗୋଟେ ଗୋଟେ ଦେଖିନିଏ ଯୋଉରାର କପି ନାହିଁ ସେଟାରେ।
ହଁ ଆଗ ଆଗ ଯୁଗର ସେ ଯୋଉ ସିନେମା ଆଉ ଏବେକା ଯୁଗର ସିନେମା ହୁଁ ଆମ ଓଡିଆରେ ବି ହେଲେ ଆକାଶ ପତାଳ ଫରକ ଆଗରୁ ଯୋଉ ଚଳଚିତ୍ର ଗୁଡାକ ହୁଏ। ସେଟାକ କପି ନଥିଲା ମାନ ସେରାକ ଡବଲ କରିକି କରୁନଥିଲେ ସେମାନେ ସବୁ କଣ ନିଜ ମନରୁ ପରିବାର ଲୋକଙ୍କୁ ଦେଖିକି ଆମ ସମ୍ପର୍କକୁ ଦେଖିକି ସେମାନେ ଚଳଚିତ୍ର ଲେଖୁଥିଲେ। କିନ୍ତୁ ଏବେକା ଯୋଉ ଚଳଚିତ୍ର ଗୁଡାକ କରୁଛନ୍ତି। ଏବେ ସବୁ ହିନ୍ଦୀ ଆଉ ସାଉଥ ଏଗୁଡାକ ସବୁ ଦେଖିକି ତାକୁ ହିଁ ସବୁ ଉଁ କପି କରିକି କରଚନ୍ତି।
ଉଁ।
ପୁଣି ଦୋହରୋଉଚନ୍ତି ତା ଆଗରୁ ସେ ଯୋଉ ଚଳଚିତ୍ରର ସେ ଯୋଉ ଓ ମାନେ ସବୁ ଉ କଣ କହିଲ ମାନେ ଷ୍ଟୋରି ଯାହାବି ସବୁ ଥିଲା ଏ ଭଲ ଲା ଗେ ଦେଖିବା ପାଇଁ ଇଛା ହୁଏ ତାପରେ କଣ ହବ ତାପରେ କଣ ହବ ତାପରେ କଣ ହବ ଏମିତି ସ୍ ସବୁ। ତମେ ଓଡିଆ ଏ ଏ ଚଳଚିତ୍ରର ନାଆ କେତେଟା ଜାଣିଚ?
ମୁଁ ବୋହୁତ କିଛି ଜାଣିଚି।
ଉଁ କେ ପାଞ୍ଚଟା ନାଆ କହିଲ?
ଓଡିଆ ଫିଲିମର ଓଡିଆ ଚଳଚିତ୍ର ଉଁମ୍ ସେମିତି କହିବାକୁ ଗଲେ ମୁଁ କୋଉ ନାଆଟା କହିବି ଭାଗୁଚି।
ହୁଁ ପାଞ୍ଚଟା କହିଦିଆ ପାଞ୍ଚଟା।
ମୁଁ ଓଲଡ୍ ଭର୍ସନର ଟାଇମ ଦେଖିଚି ଭାଇ ହେଲା ଭଗାରି। ହେଠୁ ଉଦଣ୍ଡି ସୀତା, ହେଠୁ ଧର୍ମ ନିକିତି, ତାପରେ ଆଉ କଣ ତୋ କୋଳ ମୋ ଝୁଲଣା, କୁଳ ନନ୍ଦନ ଆଉ କଣ ସେଇ ସେଇ ଜମାନାର ଫିଲିମଗୁରା ମତେ ଦେଖିବାକୁ ଭଲ ଲାଗୁଥିଲା ଏ ଆଜିକା ଜମାନାରେ ଆଉ ଭଲ ଲାଗୁନି।
ଏଇଗୁଡାକ ଆଉ ଭଲ ଲାଗୁନି ବାସ ସେଇ ସମୟରେ ସେଇ ଯୋଉ ଫିଲିମ୍ ଗୁଡାକ ସେଇ ଯୋଉ ଚଳଚିତ୍ର ଗୁଡାକ ସେରା ମନ କିଣା ଚଳଚିତ୍ର। ସେଥିରେ ଭାଇ ବି ଥାଏ ଭୋଉଣୀ ବି ଥାଏ ଆଉ ସାଙ୍ଗ ବି ଥାଆନ୍ତି। ଉଁ ଆଉ ବାପା ବି ଥାନ୍ତି ମାଆ ବି ଥାନ୍ତି ଜେଜେ ବାପା, ଜେଜେ ମାଆ ସମସ୍ତେ ସେଥିରେ ଥାଆନ୍ତି। ଆଉ ସେଇ ସ ସେଇ ଚଳଚିତ୍ରରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ ମାନେ ସମସ୍ତଙ୍କର ସମାନ ରୋଲ୍ ମାନେ କିଏ ଟିକେ ଅଧିକ ନୁହେଁ କି କିଏ ଟିକେ କମ ନୁହଁ ସେ ବାପାର ରୋଲ୍ ଟା ମାନେ ପୁରା ପରଫେକ୍ଟ୍। ଆଉ ସେଇ ସମୟର ସେଇ ଯୋଉ ମାନେ କଳାକାରମାନେ ଏବେକା କଳାକାରଙ୍କ ପାଦ୍ ମାନେ ପା ଏବେକାର କଳାକାର ଯୋଉମାନେ ତାଙ୍କ ପାଦକୁ ବି ସେମାନେ ସରି ନୁହନ୍ତ।
ହୁଁ। ଏବେ କେବଳ ଖାଲି ଅନ୍ୟ ଜଣଙ୍କୁ ଦେଖିକି କରାଯାଉଚି।
ହୁଁ। ସେ ଏ ପାଦକୁ ସରି ନୁହନ୍ତି ସେମିତି ନୁହଁ ଉଁ କିନ୍ତୁ ମାନେ ସେବେକାର କଳାକାରମାନେ ବୋହୁତ ମାନେ ଇଏ ଥିଲେ ଲେଜେଣ୍ଡ ପୁରା ଥିଲେ। ମାନେ କହିବାକୁ ଗଲେ ଆକାଶର ତାରା ଟାଇପର। ଏମିତି ଉଜ୍ବଳ କରୁଥୁଲେ ଆଉ ଏବେକାର ଯୋଉ ସମୟରେ ତାକୁ ଦେଖିବା ମୁସ୍କିଲ।
ସେଇଥିପାଇଁ ତ ଏ ଆଜିକା ଟାଇମର ଆଉ ସେଇଭଳିଆ ଫି ଚଳଚିତ୍ର ହିଁ ଆସୁନି। ସେ ଆଗ କାଳର ଚଳଚିତ୍ର ଆଜିକାଲିରେ ଆଜିକା ଟାଇମରେ ଆଉ କାହିଁ?
ହୁଁ ନା ସିଏ ବି ଦେଖିବାକୁ ଆଉ ମିଳୁନି।
ହଁ।
ସେ ସମୟ ଏ ସମୟ ଭିତରେ ବୋହୁତ କିଛି ବଦଳି ଯାଇଛି। ସେ ଚଳଚିତ୍ ଚିତ୍ର ବି ଆଉ ଏବେକାର ଚଳଚିତ୍ର ବି ସେ କଳାକାର ଏ କଳାକାର।
ତମକୁ ଓଡ଼ିଆ ଇଣ୍ଡଷ୍ଟ୍ରିର୍ ଓଡ଼ିଆ ଚଳଚ୍ଚିତ୍ରର କୋଉ ଆକ୍ଟର ଉଁ କଉ ଆକ୍ଟର ଭଲ୍ ପସନ୍ଦ?
ଏ ହେ ଏ ମୁଁ ତ ଯେବେଠୁ ଦେଖିଲି ବୋଧେ ସେବେଠୁ ସେଇ କଣ ମିହିର ଦାସ ଆଉ ଆଁ ଆମର ଅଁ କଣ ତାଙ୍କ ନାଆ ସିଦ୍ଧାନ୍ତ ମହାପାତ୍ର
ପାତ୍ର
ଆଁ ମତେ ହିରୋ ଭିତୁରୁ ଏଇ ଦିଜଣ କଳାକାରଙ୍କର ଆକ୍ଟିଙ୍ଗଟା ମତେ ଟିକେ ଭଲ ଲାଗେ।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
ମିହର ଦାସ ବହୁତ ପସନ୍ଦ। ଆଉ ଆଉ ଇଏ ବି ଆମର ରଚନା ବାନାର୍ଜୀ।
ହୁଁ।
ହଁ ମତେ ଏଇ ଏଇ ତିନି ଜଣଙ୍କୁ ହିଁ ଭଲ ଲାଗେ।
ଆଉ କିଏ? ମାନେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ର ଯୋଡିି ତ ପୁରା ।
ପସନ୍ଦ ଆସେ।
ସମସ୍ତେ କହୁଥିଲେ ବୋଧେ ସେ ଦି ଜଣ ହିଁ ଦୁହେଁ ଦୁହିଁଙ୍କୁ ମ୍ୟାରେଜ ବାହାଘର ହେବେ।
ହଁ ସମସ୍ତେ ତ ସେଇୟା ହିଁ ଭାବିଥିଲେ। କି ଦୁଇ ଜଣ ହିଁ ବାହା ହେବ ବୋଲିକି। କିନ୍ତୁ ଲାଷ୍ଟ ବେଳକୁ ପୁରା ପରଦା ଫାସ ହେଇଗଲା।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
ଦୁଇ ଜଣ ଦୁଇ ଜଣଙ୍କୁ ବାହା ହେଇ ପାରିଲେନି। ନାରୀ ଆଖିରେ ନିଆଁ ଦେଖିଛ ନା?
ହଁ ଦେଖିଚି।
ହଁ
ଯେତେବେଳେ ଦେଖେ ସେଇଟା ମତେ ଡର ଲାଗେ ଦେଖିଲେ ବି। କାହିଁକି? ଅଁ
ହଁ ସେ ସେ ସେଥିରେ ଯୋଉ ଆକ୍ଟିଂ ଫାକ୍ଟିଂ କରିଛନ୍ତି ରଚନା ଇଏ
ହଁ ହଁ।
ମାମା ମିଶ୍ର ବି ସେଥିରେ ଥିଲେ ବୋଧେ।
ସେ ଥିଲେ ନା ହଁ ହଁ ଥିଲେ।
ହୁଁ ହୁଁ ଥିଲେ ସେ ଭଉଣୀ ରୋଲ କରିଥିଲେ ପା।
ହଁ ସେ ଡବଲ ରୋଲ୍ କରିଥିଲେ ମାନେ ଜଣଙ୍କୁ ସିଦ୍ଧାନ୍ତ ମ୍ୟାରେଜ କରିଥିଲେ ତାପରେ ପୁଣି ତାକୁ ମାରି ଦେଇଥିଲେ ନା କଣ
ହଁ ହଁ ହଁ। ଏମିତି ଆଉ। ଆଉ ଅ ଏବେ ଖାଇ ପିଇକି ତାଲେ ପଳେଇ ଆସିଲ?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
ରେଷ୍ଟ କରିବା ପାଇଁ। ଏବେ କଣ ରେଷ୍ଟ କରିବେ ନା କଣ କରିବେ?
ରେଷ୍ଟ କରିବା ଆଉ କଣ କରିବା?
ହୁଁ ଟିକେ ଶୋଇବା ଟା ବି ଦେହ ପାଇଁ ଭଲ ନାହିଁ କି? ମାନେ ଦେହକୁ କମ୍ପ୍ଲି ମାନେ ଯେତିକି ଶୋଇବା ଦର କାର ସେତିକି ଶୋଉଛନ୍ତି ତ? ଦେହକୁ ଆରାମ ଯେତିକି ଦରକାର।
ତୁମକୁ ଶୋଇବାକୁ ବେଶୀ ଭଲ ଲାଗେ କି?
ଗାଁ ରେ ରହିଲେ ତ ଶୋଇବା ଛଡ଼ା ଆଉ କଣ ଥାଏ? ଖାଅ ପିଅ ଶୁଅ ଖାଅ ପିଅ ଶୁଅ। ନା କଣ?
ହଁ।
ହଁ, ଏ ଗାଁରେ ରହିଲେ ଖାଇବା ପିଇବା ଶୋଇବା ଆଉ ବାପା ମା ପାଖରେ ଥିଲେ ତ ଆଉ କିଛି ଦରକାର ହିଁ ନାହିଁ। ମାଆ ତ ତାର ସବୁ କରିଦବ ଆଉ କଣ ବି ଦରକାର ଆମକୁ। ଆଉ କଣ କୁହ ତମେ? ତମ ଦେହ ପା ଭଲ ଅଛି?